ହଁ ଭାଇ ହ୍ୟାଲୋ
ହ୍ୟାଲୋ
ହଁ
ହାଲୋ। ହଁ, ହେଲୋ। ଜୟ ଜଗନ୍ନାଥ ଭାଇ।
ଜୟ ଜଗନ୍ନାଥ।
କଣ କରୁଚ ଏବେ?
ବସିଚି ଆଉ କଣ କରିବି?
ଖାଇଚ?
ହଁ। ତମେ?
ଭାଇ ମୁଁ ଖାଇନି।
କଣ ପାଇଁ ଖାଇନ?
ଭାଇ ଭଲ ଲାଗୁନି ବୋଲି ଖାଇନି ଆଉ।
ଭଲ୍ ଲାଗୁନି ବୋଲି କଣ ଖାଇବନି, ଖାଇବା କଥା ନା ଆଉ ଦେହ ଖରାପ୍ ହବ। ମୁଁ ପୁରା ଫିଟ ଆନ୍ ଫାଇନ୍ ଭଲ ଅଛି, ଭଲ ଅଛି ଭାଇ ତମେ?
ଭାଇ ଆମର ବି ସେମ୍ତି ଭଲ ଅଛି ଆଉ।
ଓହୋ।
ଆଉ
ଆଉ କୁଆଡେ ବୁଲାବୁଲି କରୁଚ?
ହଁ ଭାଇ ବୋଲାବୁଲି ତ କରୁଚୁ ଗାଁ ରେ ଆଉ କଣ କରିଆ ଭାଇ।
ଗାଁ ରେ
ସେଇ ତ ଆଉ, ଘରେ ରହିଲେ ତ ଗାଁରେ ହିଁ ବୁଲିବା ଆଉ କୁଆଡେ ଯିବା।
ଆଚ୍ଛା। ହେଲୋ।
ଆ ଆଉ ସବୁ ଭଲ?
ହଁ ଭଲ, ତମର?
ହୁଁ ସବୁ ଭଲ। ଟାଇମ୍ ହଉନି ଆଉ କଣ କରିଆ। ଏତେ ଭଲ ପରିସ୍ଥିତି କୋଉଠି ଆସୁଚି।
କାଇଁ କଣ ହେଇଚି କି?
ନାଇଁ ହେଇଚି କଣ ହେଇଚି ଯାହା ହବା କଥା ଆଉ।
ଆଚ୍ଛା। କୋଉଥିପାଇଁ ଟେନସନ୍ ଅଛ ମତେ ଟିକେ କହିଲ।
ସେଇଟା ସେଇ ଝିଅ ପ୍ରୋବ୍ଲେମ୍।
ଲଭ୍ ଟେନ୍ସନ୍?
ହୁଁ।
ମତେ କୁହ ମୁଁ ଲଭ୍ ଗୁରୁ।
ସତରେ କି?
ହୁଁ।
ଭୁଲ୍ ମୋର ଅଛି, ମୁଁ ତେଣୁକରି କିଛି କହୁନି।
କଣ ହେଇଚି ତ କୁହ, ମୁଁ ବୁଝିନେ ଫୁଣି ତମୁକୁ ବୁଝେଇଦେବି ନା।
ମାନେ ଏଟା କି ଆଗରୁ ଯୋଉଡା ମାନେ ଯିଏ ମୋର ଫାଷ୍ଟ ଲଭ୍ ଥିଲା ମୋ ଏକ୍ସ।
ହୁଁ।
ଆଉ ଏବେ ଯିଏ ପ୍ରେଜେଣ୍ଟ ଅଛି ତାଙ୍କର ଦିଟା ଙ୍କର ସିଏ କେମିତି ନମ୍ବର ପାଇକିନା ସେମାନେ ତାଙ୍କର କଣ୍ଟାକ୍ଟ ହେଇକିନା କାଲି ରାତିରେ ମତେ ଦେଇଚନ୍ତି ଆଉ। ବକିଚନ୍ତି ଦିଟାଯାକ।
ଓ ଆଚ୍ଛା ଏମତି ହି ତାନେ ଷ୍ଟୋରି ଟା ନାଇଁ।
ହଁ ମାନେ ଆଗରୁ ଯୋଉଟା ଥିଲା ସେ ତାର ମୋର ବ୍ରେକଅପ୍ ହେଲା ପରେ ମୁଁ ପୁଣି ଥରେ ଆଉ ଗୋଟେ ଝିଅ ସହିତ କଥା ହଉଥିଲି ନା। ତ ସେଟା ଆଉ ସିଏ କୋଉଠୁ ପାଇଲା ମୋ ଏକ୍ସ ମୁଁ ତାକୁ ଜାଣିନି। ନମ୍ବର କୋଉଠୁ ଆଣିଲା ସିଏ ତାର ନେଇକିନା ଉଁ ଉଁ ଦିଟାଯାକ ମିଶି ଗଲେ ଆଉ।
ଆଚ୍ଛା।
ଦଇ ଦଇ ହ ହ
ତମ ଏକ୍ସ କୁ ସେଇଟା ବୁଝେଇଲନି।
ତାକୁ ତ ମୁଁ ବୁଝଉଚି ହେଲେ ସେ ବୁଝୁନି। ସେ କହୁଚି ମୋ ଲାଇଫ୍‌ ଖରାପ କରିଚୁ ମାନେ ମୁଁ ତୋ ଲାଇଫ୍ ଖରାପ କରିବି।
ଯଦି ଏମିତି ଷ୍ଟୋରି ତାହେଲେ ତ ତମେ ଆଗୁକୁ ମ୍ୟାରେଜ ବି କରିପାରିବନି।
ପ୍ରେଜେଣ୍ଟ ବୁଝୁଚି କେହି ବୁଝୁନାହାନ୍ତି ଯାହା ମତେ କହୁଚନ୍ତି ଆଉ କଣ କରିଆ।
ହଉ ଛାଡି ଦିଅ ସେ ସବୁ ରାସ୍ତା।
ଉଁ ସତ କଥା ମୁଁ ଏତେ ଭାବୁନି ସେରାଙ୍କ କଥା। ସେରାଙ୍କ କଥା ଭାବିଲେ ହିଁ କେବଳ ଟେନ୍‌ସନ୍‌ ରହିଆ କଥା ନହେଲେ ନାଇଁ କିଛି ନାହିଁ।
ହୁଁ ଆଚ୍ଛା। ଏବେ ତମ ଏକ୍ସ କଣ କହୁଚନ୍ତି ତମ୍ ମାନେ ତମ ଲାଇଫ୍ କୁ ଆଉ ଥରେ ରିଟର୍ନ ଆସିବେ କଣ?
ନା ସେ କହୁଚି ମୁଁ ତୋ ଲାଇଫ୍ କୁ ଯିବିନି କିନ୍ତୁ ତୋ ଲାଇଫ୍ ଯିଏ ଆସିବ ତାକୁ ରଖିବା ପାଇଁ ବି ଦେବିନାଇ।
ଆଚ୍ଛା ଏମିତି କଥା ତାହାଲେ।
ହୁଁ।
ସେଇଟା ତାଙ୍କୁ ଆଉ ଥରେ ଭଲସେ ବୁଝାଅ ଦେଖ। ଯେତିକି ଦିନି ରହି ଠିକ୍ ଅଛି ତାପରେ ଗଲା ପରେ ତ ତାହେଁନେ ମୋ ଲାଇଫ୍ ସହିତ ଖେଳୁଚ କାଇଁ ତମେ।
ସେଟାକୁ ତାକୁ ବୁଝେଇଲେ ସେ ବୁଝୁନି କହୁଚି ମାନେ ପ୍ରୋବ୍ଲେମ ଫାଷ୍ଟ ଥିଲା ତା ପଟୁ। ସିଏ ହିଁ କହିଲା କି ଆମେ ବ୍ରେକଅପ୍ କରିଆ ବ୍ରେକଅପ୍ ହେଲା ପରେ କହୁଚି କି ମୁଁ ଯଦି ବ୍ରେକଅପ୍ କଲି ତୁ ମତେ ବୁଝେଇଲୁନି। ଆରେ ଭାଇ ତୁ ଯଦି ତୋ ପଟୁ ବ୍ରେକଅପ୍ କରୁଚୁ ମୁଁ ତତେ କଣ ବୁଝେଇବି। ହଁ ନା ଭାଇ କୁହ ମୁଁ ମୋ ପଟୁ ମୋର କିଛି ପ୍ରୋବ୍ଲେମ୍ ଥାଆନ୍ତା ତୁ ବ୍ରେକଅପ୍ କରିଥାନ୍ତୁ ସେତବେଳେ ସେ କିଛି କଲାନି। ସେତବେଳେ ତାର କହିଲା କି ମୋର ପ୍ରସ-ପର୍ସନାଲ ରିଜନ ଅଛି ମୁଁ ବ୍ରେକଅପ୍ କରୁଛି। ତାପରେ ଏବେ ପୁଣି କହୁଚି କି ମୋ ଲାଇଫ୍ ବର୍ବାଦ ହେଇଗଲା ମାନେ ମୁଁ ତତେ ଛାଡିବିନି।
ବର୍ବାଦ କଲା କିଏ? ତମେ ହିଁ ତ ବର୍ବାଦ କଲ ନା ତମେ ହିଁ ତ ବ୍ଲେକ୍
କଣ ମୁଣ୍ଡରେ ପସଚି ତାର। ତାର କଣ ପସିଚୀ ସେଟା ମତେ କିଛି କହୁନି ବାକି କହୁଚି କି ମୁଁ ଯେମତି ମୁଁ ତୋ ଲାଇଫକୁ ଫେରିବିନି କିନ୍ତୁ ତ ଲାଇଫ୍‌ କୁ ଯିଏ ଆସିବ ତାକୁ ରଖିଆ ପାଇଁ ବି ଦେବିନି। ତା ଲଜିକ୍ ସେଇଟା କଣ ଲଜିକ୍ ବା ଆଗୁରୁ ସେଇଥିରୁ ମୁଁ ଜାଣିପାରୁନାଇ।
ତାକୁ ତମେ ଡରଉନା ଏମତି। କ ତୋ ପ୍ରାଇଭେଟେ ଫଟୋ ଭିଡିଓ ଫିଡିଓ ମୁଁ ଭାଇରାଲ୍ କରିଦେଲି।
କଣ ଡରେଇବ ଗୋଟେ ଝିଅ ଟା କହିକିନା ଛାଡି ଦେଲାଠୁ ସିଏ।
ହାରେ ଭାଇ ତୁମେ ଏମିତି ତାନେ ହେଲେ ତମେ ମ୍ୟାରେ ହିଁ କରିପାରିବନି।
କାହାକୁ ତାକୁ ଲାଇଫି ମୋର ବର୍ବାଦ ହେଇଯିବ ଭାଇ।
ଆଉ ତାକୁ କାଇଁ ମ୍ୟାରେଜ କରିବ ନା ତମେ ଆଗକୁ କାହାକୁ ବି ମ୍ୟାରେଜ କର କରିପାରିବନି ନା।
ହୁଁ ତାକୁ ଯାହାହଲେ ତା ବ୍ୟବସ୍ଥା କରିବା ପାଇଁ ପଡିବ ନା ଆଉ।
ଦର୍ଶ
ବୁଝେଇବା ଦେଖିିବା ବୁଝୁଛି ବୁଝଉଛି ଡେଲି ଡେଲି। ଫୋନ କରି କରି ବୁଝଉଚି ହେଲେ ବି ବୁଝୁନି ତାକୁ କଣ କରମି ଭାବୁଚି।
ଫାଇନାଲ ତାକୁ ଦେଖା ନ କଲେ ହବନି।
ହଁ ଦେଖା କର ତାପରେ କଣ ହଉଛି ଷ୍ଟୋରି ଟା ପୁଣି ଜଣେଇବ ଆଉ।
ହଁ ଦେଖା କରିଲେ କହିବି ଆଉ। କଲ ରେ ସେ ଜମା ଶୁଣୁନି ଖାଲି କହୁଚି ସେ ଗୋଟେ ତାର ଲଗେଇକି ଧରିଛି। ଫାଷ୍ଟ କଥା ହଉଛି କି ସିଏ ଫାଷ୍ଟ ହିଁ ଆମର ମାନେ ମଝିରେ ଟିକେ ମାନେ ଚିଡ଼ା। ମୁଁ ଟିକେ ରାଗି ଗଲି ସିଏ ଟିକେ ରାଗିଗଲା ତ ସେଠୁ ସେ ତାର ବ୍ରେକଅପ୍ କରିଦେଲା।
ତାପରେ ଏ ଯେବେ ମୁ ପୁଣିଥରେ ଆଉ ଗୋଟେ ସହିତ କଥା ହଉଛି ଆଉ ଗୋଟେ ଝିଅ ସହିତ ତ ସିଏ ଏବେ ପୁଣି କହୁଛି କି ମୁଁ ତାକୁ ରକ୍ଷା ପାଇଁ ଦେବିନି ତୁ ଫେରିବୁ ନା ମୁଁ ଫେରିବିନି।
ସେଟା କେମିତି ହବ ଭାଇ ଯେ ଗଲା। ସେ ପାଗଳ ନା କଣ ସେ ଜାଣିପାରୁନାହାନ୍ତି।
ସେଇଟା ତ ମୁଁ କହୁଛି ତୁ ତୋର ଗଲୁ ତୁ ଯଦି ଫେରିବୁନି ତାକୁ ରଖିବା ପାଇଁ କମେଇ ଦବୁନି। ହୁଁ
ହୁଁ ସେତା ତ। ସେତିକି ଟିକେ ଦିମାଗ ନାହିଁ ତାଙ୍କର।
କଣ କହିବି କହୁନ କଣ କହିଲେ ବୁଝିିବ ସିଏ କହୁ କୁହ ଟିକେ।
ଭଲସେ ବୁଝେଇବ ଅ ପିଆର ସେ ଦେଖ। ମନ ମାନେ ମୋ ବୁଝିଲା ନା। ରେ କଦ୍ଧେଆ ଷ୍ଟାର୍ଟ କରିଦିଆ।
ଫାଇନାଲ ସେଇଟା କରିବା ପାଇଁ ପଡିବ ଆଉ ଦେଖିବା ଦେଖା କର ଯଦି। ଲାଷ୍ଟ ଟାଇମ ଦେଖା କର ଯଦି ନ ମାନିଲା। ଫାଇନାଲ ସେ ସେଇଟା ଆଉ କଣ କରାହବ।
ହୁଁ ସେଇଟା ହିଁ କର।
ଆଉ ତମ ଖବର କଣ କୁହ।
ଏ ଆମର ସ।
ମଧୁବୁତ ମୋର ତ ଦୁଃଖ ଆଉ ତମର।
ଭାଇ ଦୁଃ ଦୁଃଖ ନାହିଁ ଆମ ଲାଇ ଦୁଃଖ ଅଛି ସୁଖ ଅଛି ସେମିତି ଚାଲିଛି ଆମେ ସବୁ ଇଏରେ ଖୁସି ରହିବା।
ହଁ ମୁଁ ବି ଖୁସିରେ ଅଛି ରା ମାନେ ନୁହେଁ କି ତାଙ୍କ ପାଇଁ ମୁଁ ବସିକି କାନ୍ଦିବି।
ଇଏ ଦେଖ ପା କିଛି ଦିନି ପାଇଁ। ମନ ବୁଝେଇବା ପାଇଁ।
ହଁ, ଯାହା ହବ ଦେଖାଯିବ।
ତାପରେ
ତାପରେ ଯିଏବି କାନ୍ଦିବ, ସେ କାନ୍ଦି କାନ୍ଦି କେତେଦିନି? ଦୁଇରୁୁ ତିନି ଦିନ କାନ୍ଦିବ, ଅତି ବେଶୀରେ ହାର୍ଡଲି ଦି ଦିନି, ତାପରେ ଯୋଉକୁ ସେଇ, ମନେ ରଖି ଲୋକ କେହି ନାହାନ୍ତି।
ତମେ ସେଇଭଳିଆ ଯଦି, ତ ସେଇ ଟାଇମ୍ ରେ ସାର ସେ ତମକୁ ସେଇଠି ବି ସାଥ ଦବ।
ମୁଁ କରିଆ।
ଅ ହଉ, ଯାହା ହବ ହବ ଆଉ
ଯାହା ହବ ଦେଖା ଅଛି।
ଲଢି ଚାଲ
ଆଉ କେତେବେଳେ ଖାଇବ ତାହେଲେ?
ଖାଇବା ଟିକେ ଝଗଡା ହେଇଚି, ସ୍ତ୍ରୀଙ୍କ ସହିତ ତ ତାପରେ ଖାଇବା ଆଉ
ହୁଁ ହୁଁ, ସେଥିଲାଗି ଖାଇନା ଆଉ, ଦେଖ ଟିକେ ବୁଝାବୁଝି କରି ଖାଇଦିଅ ଦମ୍ ନାହିଁ, ଏମିତିରେ ବି
ତ, ସେଟା ତ ସତ
ବୁଝାବୁଝି କର ଭଲ, ଖାଇବା ପିଇବା କରିବ ଠିକ ଟାଇମରେ
ମୁଁ ଯାଇଚି କୁଆଡେ ବୁଲିବାକୁ, ଆସିନେ କଲ୍ କରିବ କହିଲା।
ହୁଁ
ଯାଇଛି କୁଆଡ଼େ ବୁଲିବାକୁ, ଆସିଲେ କଲ୍ କରିବ କହିଲା, କଲ୍ କରିନି, କଲ୍ ‌କଲେ ତକ୍ଷଣଟା ଗୋଟେ ଖାଇଦେବା, ତାପରେ ପୁଣି ଦେଖିବା ଆଉ
ହଁ ହଁ କଲ୍ କରିବ ଆଉ
ହଉ ତମେ ଥରେ କଲ୍ କରିଦିଅ।